ହାଲୋ।
ହଁ।
ଆପଣଙ୍କୁ ମୋ ଭଏସ୍ କ୍ଲିୟର ଶୁଭା ଯାଉଚି?
ହଁ।
ଓହୋ ଆପଣ ଏବେ କଣ କରୁଥିଲେ?
ମୁଁ ଏବେ ଗଡ଼ୁଥିଲି।
ଓହୋ ଆଉ ଖାଇବା ସରିଲାଣି ମୁଁବି ଏବେ ଜଷ୍ଟ କାଜ କାମ ସାରିକି ଏଇନା ଆସିଲି ଆଉ। ସକାଳୁ ଉଠିକି କାମ ଦାମ ସ କାମ ଦାମ ସାରିଛି ଆଉ ଆଉ ସରିନିବି କାମ ଅଛି ମୁଁ ଆଉ ଆପଣଙ୍କ କଲେଜ୍ ଫଲେଜେ କେ ଯାଉଛନ୍ତିନା ଯାଉନାହାନ୍ତି?
ହଁ ଏବେ ଯିବୁ ଏଇ ଦଶଟାରେ ବାହାରିବି
ଉଁ ହୁଁ ଆପଣଙ୍କ ଗାଁରେ କଲେଜ୍ ନାହିଁକି?
ହଁ ଅଛି କିନ୍ତୁ ଏଇଟା ଯୋଉ ଶିକ୍ଷକ ପାଇଁ ଯୋଉ ତାଲିମ୍ ଦିଆଯାଉଛି ତାକୁ ସେଇଥିପାଇଁ ଆମେ ବାହା ସେଇଠି ରହିକିନା ପଢ଼ୁଚୁ ଆଉ।
ଅଁହଁ ଆମର ଆଉ ଗାଁରେ କ ଆମ ଗାଁରେବି ତକଲେଜ୍ ଅଛି ସ୍କୁଲ୍ ବି ଅଛି। ପ୍ରାଇମାରୀ ସ୍କୁଲବି ଅଛି ହାଇସ୍କୁଲବି ଅଛି କାହିକିନା ଆମ ଗାଁରୁ ଆମର ପଞ୍ଚାୟତ ଆମ ପଞ୍ଚାୟତରେ ସ୍କୁଲ୍ ଅଛି କେବଳ ଆ ଆମ ଆ ଆଉ ଆମ ପଞ୍ଚାୟତରେ ଯେତେକ ଲୋକ ବାହାରେ ହାଇସ୍କୁଲ୍ ସବୁ ଗାଁରେ ପ୍ରାଇମେରୀ ସ୍କୁଲ୍ ଅଛି ହାଇସ୍କୁଲ୍ ନାହିଁ। କିନ୍ତୁ ହାଇସ୍କୁଲ୍ ନାହିଁ ବୋଲି ଆମ ଗାଁକୁ ଆସନ୍ତି ପଢିବା ପାଇଁ ବହୁତ୍ ଗାଁ ଆଡ଼ୁ ଲୋକବି ଆସନ୍ତି ଆମ ଗାଁକୁ ପଢିବା ପାଇଁ। ଆଉ କଲେଜରେ ବିସୁବିଧା ଅଛି।
ଆମ ପଟେ ହଁ ହଁ ଆପଣଙ୍କ ଗାଁ ବୋଧେ ପଞ୍ଚାୟତ ସେଠି ମଧ୍ୟ ଅବସ୍ଥିତ ସେଇଥିଲାଗି ଆଉ।
ହଁ ଆମ ହଁ ଯୋଉ କଲେଜବି ଅଛନ୍ତି କଲେଜବି ବାହାରୁବି ଛୁଆ ଆସିକି ବହୁତ୍ ଆଡ଼ୁ ମାନେ ଯେମିତି ଢେଙ୍କାନାଳ ଏବେବି ଆସିକି ପଢୁଛନ୍ତି ଆମ ଗାଁରେ ବି ପଢୁଛନ୍ତି। ବହୁତ୍ ଛୁଆ ଏମିତି ଅଛନ୍ତି ଆମ ସାଙ୍ଗରେବି ଏକ୍ଜାମ୍ ଦଉଛନ୍ତି ବାହାରୁ ଆସିକି। ଆଉ ମ୍ୟାରେଜବି କରିକିବି ଆସିକି ଏକ୍ଜାମ ଦ ଦଉଚନ୍ତି ଆଉ ମାନେ ବହୁତ୍ ବହୁତ୍ ଏଜ୍ ରେବି ବହୁତ୍ ଆସିକି ଏକ୍ଜାମ୍ ଦଉଚନ୍ତି। କିନ୍ତୁ ଆମ ହଁ ବହୁ ବହୁତ୍ ବୟସର ଲୋକବି ଆସିକି ଏକ୍ଜାମ୍ ଏ ଦଉ ପରୀକ୍ଷା ଦଉଚନ୍ତି। ସେ ଆମ ମାନେ କହିବାକୁ ଗଲେ ଆମ ବାପା ମାଆଙ୍କ ଅ ବୟସର ବି ଆସିକି ଲୋକ ଆ ଏଇଠି ପରୀକ୍ଷା ଦଉଚନ୍ତି।
ଆଉ ଆପଣଙ୍କ ଦେହ କେମିତି ଅଛି ଭଲ ଅଛି ନା?
ହଁ ମୋଦେହ ଭଲ ଅଛି ଆପଣଙ୍କ ଦେହ କେମିତି ଅଛି?
ହଁ ମୋ ଦେହବି ଭଲ ଅଛି। ଆଉ ଆପଣଙ୍କର ଆଜି କଣ କଣ ସବୁ ରୋଷେଇ ହେଇଚି?
ରୋଷେଇ ଭାତ ଆଉ ଡାଲି ହେଇଛି ଆଉ ଏଇନା ଶାଗ ଭଜା ହେଲା ଏ ଯୋଉ ସୁଯୁନା ଶାଗ ଯୋଉ ଭଜା ହେଇଛି। ଆଉ ଆଳୁ ଭଜା ହେଇଛି ଆଳୁ ଆଉ କନ୍ତ ଏଇଟା ଭେଣ୍ଡି ଭଜା ହେଇଛି ତାପରେ ପାମ୍ପଡ ଛଣା ହେଇଛି ଏତିକି ହେଇଛି ଆଉ ଆଉ କିଛି ହେଇନି ଆଉ ହବ ଆଉ
ହଁ ହଁ ସଜନା ଶାଗ କେମିତି ପ୍ରସ୍ତୁତ କରନ୍ତି ଟିକେ କୁହନ୍ତୁ ତ?
ସଜନା ଶାଗ ମତେ ତ ଆସିନି ଘରେ କେମିତି କରନ୍ତି ଯୋଉ ଜାଇ ପକେଇକି ଯୋଉ ମସୁର ଡାଲି ହଉ କିମ୍ବା ମୁଗଡାଲି ହଉ ସେମିତି ସେଇରା ପକେଇକି ମସୁର ଡ଼ାଲି ହଉ କିମ୍ବା ମୁଗ ଡ଼ାଲି ହଉ ସେଇ ମସୁର ଡାଲିକୁ ଫାଷ୍ଟ ପିଆଜ ଟା ଟିକେ ଦର ଦର କଞ୍ଚା ରହିବ କଞ୍ଚା ରହିକି ଫାଷ୍ଟ ତେଲ ପକେଇବ ତେଲ ପକେଇ କି ଫୁଟଣ ଫୁଟଣ ଯୋଉ ପଞ୍ଚ ଫୁଟଣ ସେ ଫୁଟ ପଞ୍ଚ ଫୁଟଣ ପକେଇବ ତାପରେ। ପିଆଜ ଟା କମ ଜାରି ଜାରି ହେଇଥିବ ଶୁଖିଲା ଲଙ୍କା ବି ତାଧିଅରେ ପକେଇଥିବ ପିଆଜ ଭିତରେ। ପିଆଜ ଟା ଜର
ପିଆଜ ଭିତରେ ପକେଇ ହୁଅନ୍ତା ପିଆଜ ଭିତରେ ପକେଇ ହୁଅନ୍ତା ସୋରିଷ ଯେତେବେଳେ ପକାନ୍ତି ସେତେବେଳେ ପକେଇବ।
ନାଇଁ ନାଇଁ ପିଆଜ କଥା ପିଆଜ ଯେତେବେଳେ ପକାନ୍ତି ପକେଇବ ଯେମିତି ଶୁଖିଲା ଲଙ୍କାଟା। ପୋଡିି ନ ଯିବ ସେଇ ଯୋଉ। ପିଆଜ ଟା ବି ବେଶୀ ଯୋଉ ତାତି ନଥିବ ଅଧା କଞ୍ଚା ଥିବ। ଶାଗରେ ଅଧା କଞ୍ଚା ଥିଲେ ହିଁ ପିଆଜ ଟା ଭଲ ଲାଗେ। ତାପରେ ଜାଇ ଯାଏ ଜାଇ ପକେଇ ତାକୁ ସିଝି ସାରିଲା ପରେ ଅଧିକ ଟିକେଏ ଜାଇଟା ସିଝିବ କାହିଁକିନା ଏଇା ଟିକେ ଅଧିକ ସିଝିଲେ ଜାଇଟା ଭଲ ଲାଗେ ଯୋଉ ଶାଗରେ। ଜାଇକି ସିଝେଇକି ତାପରେ ଯାଇଁକି ଲୁଣ ପକାଯାଏ ଲୁଣ ପକାଇକି ତାପରେ ଯେଉଁ ଶୁଯୁନା ଶାଗକୁ ବାଛିକି କାଟିକି ଧୋଇକି କାଟିକି ରଖିଥିବ ସେଇଟାକୁ ପକାଯାଏ ତାପରେ ପକେଇକି ଲୁଣ ପକେଇକି। ତାପରେ ତମେ ଯଦି ଚାହିଁବ ଲାଷ୍ଟ ବେଳକୁ ରସୁଣ ଗୋଟା ରସୁଣ ଦି କୁଲା ତମେ ପକାଇଦେବ। ଭଲ ସ୍ମେଲ ଅସେ।
ଓହୋ ବାସ୍ନା ଭଲ ଆସେ ଆଉ ଯୋଉଟାର ଶେଷରେ ପକେଇଦବ।
ହଁ ସେଟା ଟିକେ ଭଲ ବାସ୍ନା ଆସେ। ଉଁ ଭଲ ଲାଗେ ଆଉ ସୁଜୁନା ଶାଗ ଭଜାଟା ମତେ ଭଲ ଲାଗେ। ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ। ଆଉ କଣ କେମିତି କଣ କରିବାକୁ ବି ଭଲ ଲାଗେ।
ହଁ ମତେ ତ ଏମିତି ରୋଷେଇ କରିବା ପାଇଁ ଭଲ ଲାଗେ। ଆଉ ଶାଗ ତ ମତେ ସେ ଯେଉ କୁହନ୍ତିନି ଯୋ ନିଲଜ ସାଗ ନିଲାଜ ଯୋଉ ଭାଜି ସାଗ ଏପଟେ କୁହନ୍ତୁ ତ ସେଇଟା ଖାଇବାକୁ ଭଲ ଲାଗେ ଆଉ ହଁ। ଆଉ ସେଇ ଯୋଉ ଶାଗର ଯୋଉ ସନ୍ତୁଳା ବନାନ୍ତି ନା ତ ସେଇଟା ମତେ ଖାଇବାକୁ ଭଲ
ଓ ଶାଗ ସନ୍ତୁଳା।
ହଁ।
ଏଇ ଯୋଉ କୋଶଳ ସାଗରର ଯୋଉ ସନ୍ତୁଳା
ସନ୍ତୁଳା ବନାନ୍ତି ସେଟା।
ଓହୋ ତାର ରେସିପି ଆପଣ ଜାଣିଛନ୍ତି କେମିତି କଣ ଏଇ ଯଉ ତାର ମାନେ ପ୍ରସ୍ତୁତି କେମିତି କଣ କରାଯାଏ?
ହଁ ସେମିତି ଯୋଉ ଫାଷ୍ଟ ପାଣି କୁ ଗରମ କରିଦେବେ ତାପରେ ପରିବା ପକାଇବେ ମାନେ ପାଣି ଟା ଯେତେବେଳେ ଫୁଟିବ ତା ଭିତରେ ବାଇଗଣ ଆଳୁ ସାରୁ ଭେଣ୍ଡି ପକ୍ ପକାଇଦେବେ ପକେଇ ସାରିଲା ପରେ ସେ ଯୋଉ ପରିବା ଟା ଟିକେ ସିଝି ଆସେ ତାପରେ ଶାଗ ପକେଇଦେବେ ସାଗ ପକେଇ ତାକୁ ଓହ୍ଲାଇ ଦେବେ। ଆଉ ଗୋଟେ ଜାଗା କୁ କାଢ଼ିଦେବେ କାଢ଼ିସରିଲ ପରେ ତାକୁ ମାନେ ଯୋଉ ଯେମିତି ଫୁଟାନ୍ତି ଅ ରସୁଣ ଦେଇକିନା ଲଙ୍କା ଦେଇକିନା ଫାଷ୍ଟ ତେଲ ପକେଇବ ତାପରେ ରସୁଣ ସୋରୁଷ ପକେଇବ ତାପରେ ରସୁଣ ଲଙ୍କା କୁ ଛେଚିକି ତାକୁ ପକେଇବ ତାପରେ ରସୁଣ ଆଉ ଲଙ୍କା ଯେତ ଟିକେ ଜାରି ହେଇଯିବ ତାପରେ ସନ୍ତୁଳା ଟା ପଘାରି ଦବ ରଶି ଟାଇପ୍ ର ସନ୍ତୁଳା
ଉଁ ହୁଁ ଆପଣଙ୍କୁ ଆସିଛି ରୋଷେଇ ସବୁ ରୋଷେଇ ଆସିଛି ନା
ହଁ ନାଇଁ ନାଇଁ ସବୁ ଆଶୁଚି।
ସବୁ ଆସଛି।
ହଁ।
ଓହୋ ଆପଣଙ୍କର ତାହେଲେ ଏବେ ମ୍ୟାରେଜ ହେଇଯିବ ଆଉ।
ନାଁ ନାଁ ଏବେ ବାହାଘର ହବ ନି।
ଆଉ କଣ ଚାକିରିବାକିରି କରିଲା ପରେଥରେ ମ୍ୟାରେଜ କରିବ ଇଚ୍ଛା ଅଛି ଆଉ ନା।
ହଁ ବାହାତ ହେବ ଆଉ।
ହଁ ଏତେ ଶୀଘ୍ର ବାହା ହେଇକି ଜୀବନ ଲାଇଫ କେବଳ ବର୍ବାଦ କାହିଁକି ନା ହୁଁ ଛୋଟ ଛୁଆ ବେଳକୁ ଏଜ ବେଳୁ ମ୍ୟାରେଜ କରିଦଉଛନ୍ତି ବଡ଼ ଛୁଆ ହେଲା ବେଳକୁ ମାନେ ବଡ ଟିକେ ଅଧିକ ଏଜରେ ହେଲା ବେଳକୁ ଅ ବୟସରେ ହେଲା ବେଳକୁ ଦେହ ପା ବି ଖରାପ ରହୁଛି ସ୍ତ୍ରୀ ଲୋକଙ୍କ କାରଣ କମ ବୟସ ର ଛୁଆ ପିଲା ହେଲା ହେଲା ଆଡକୁ ଖରାପ ବି ଦେହ ବା ଖରାପ ବି ହଉଛି।
ହଁ ତାପରେ ବି ବିଭିନ୍ନ ପ୍ରକାର ରୋଗ ଧରିଛି ଆମେ ଯ ସେତେ ଦିନ ବାହାର ପଡିବା ଆମେ ବି ସଂସାରରେ ଦେଖ ଖିନାଇଁ ନା କେମିତି ବ୍ୟବହାର କରିବା ଆଜି ଆମେ ସେତର ପ ଭଟା କାଲି ବାଇଶ ବର୍ଷ ଭିତରେ ଆମ ସହିତ କଣ ଘଟିବ ତମକୁ ଜଣା ଅଛି?
ହୁଁ।
ତ ଆମେ ନିଜେ ଟିକେ ନା ନିର୍ଭଛ ହେଇଛି ତାପରେ ବାହା ହେଲେ ମୁଁ କିଛି ଗୋଟେ କୋଧି ତ କିଛି ଗୋଟେ ସମସ୍ତ ଆସିଲଳେ ମୁଁ ତାକୁ ଅ ସମାଧାନ କରିବା। ମାନେ ବୁଝିଥିଲେ ବି ଗୋଟେ ଗୋଟ ଜିନିଷ କାମ ସିନା ବୁଝିଲେ ତ କିଛି କରିବା ନା। ନ ବୁଝିଲେ ଆମେ କେମିତି ଛୁଆଲିଆମେ ଢଙ୍ଗ ଯିବ ଆମେ ଯାଇକି ନା କାହା ଘରେ କଣ କରିପାରିବା କି ଆମ ଘରେ ସ ସମସ୍ତେ ସହିଯିବେ କିନ୍ତୁ ବାହାର ଲୋକ କହିବେ କି।
ବାହାରଘରରେ ତ ସହହିବାନି ନା ସବୁ କଥାର ହଁ ତମେ ସବୁ ପ୍ରତ୍ୟେକ ଭଲ ଠିକ କୋଉଟା ଭୁଲ କୋଉଟେ ଜାଣିପାରଥ ବି ଦରକାର। ଯଦି ଆମେ ଜାଣିପାରୁନଥିବା ଆସିକି କିଏ ଘରେ ସଉଛନ୍ତି ନା ବାହାରେ କିଏ ସେ ରହି ରହିବେ କି?
ହଁ ଯେତେବେଳେ ଯାହା ଗୋଟେ ପସନ୍ଦ ଲାଗୁନି ଖାଇବା ପାଇଁ ଆମେ ଗୋଟେ ବୋଉ କହିପାରିବା କେ ଆମେଟା ଖାଇବୁନି। । କିନ୍ତୁ ଆଉ କାହାଗରେ ରାଗିଲେ ରୁଷିଲେ କେ ଶୁଣିବ କି? ଆମେ ନା ବାହାରେ ଅଛୁ। ତ ଆମେ ଖାଇଲୁ କି ନ ଖାଇଲୁ କିଏ ବୁଝିବନି ନିଜେ ଯଦି
ସେଇଟା ହୁଁ ନହେଲେ ଉପାସ ରହିଲେ ବି ସେଇଟା କେହି ଜାଣିବେନି କାରଣ ନିଜେ ଯଦି ବନେଇବେ ବି ହିଁ ନିଜେ ଖାଇବେ ନହେଲେ ଚାରି ଦିନ ଆମେ ଯଦି ଉପାଶ୍ର ହେ ବି କେହି ଆମକୁ କରିବା ପାଇଁ ଟିକେ ନଥିବେ।
ନା ଏଠି ବି କଣ ଦେହ କେତେ ବାଟେ ଟାଇମେ ଆସିବଛି ନା। ତ ଦେହ ଖରାପ ହେଲେ ବି କେହି ବି ନାହାନ୍ତି ଗୋଟେ କରିବା ପାଇଁ ନିଜ ପୁଣି ଉଠିବନି କାଇଁକି ନାନେ ନିଜ ଡ୍ରେସ ବ ରୋଷେଇ କରିବ ତାପରେ ଯାଇକି ଖାଇବ। କି ମେଡିକାଲ ଯିବା ପାଇଁ ହେଲେ ନିଜେ ଏକୁଟିଆ ଯିବ ସେଅ।
ହୁଁ। ଆଉ ଆଉ ଆପଣଙ୍କ ମାନେ ରଜ ଭଜ ଆସିଥିଲା ଆପଣ ଗାଁକୁ ନା ନାଇଁ। ରଜତ ଏବେ ଗଲା ଆସିଥିଲେନ ନାଇଁ।
ହଁ ଦେଇଥିଲୁ।
କେମିତି କଣ ରଜ ସେଲିବ୍ରେସନ କଲ କେମିତି ମଜାମସ୍ତି କଲ କଣ କେମିତି? ମଜା କଲା ଟେ
ରଜରେ ତ ସବୁ ସାଙ୍ଗ ମାନେ ଆସିଥିଲେ। ସେତେବେଳେ ଏକାଠି ହେଲୁ ଗୋଟେ ଅଲଗା ଅଲଗା ପ୍ରକାର ମଜା ତାପରେ ଆମର ଗାଁରେ ଯୋଉ ରଜ ମହୋଶ୍ଚବ ହେଇଥିଲା। ଆଉ ରଜ ମହୋତ୍ସବରେ ବିଭିନ୍ନ ପ୍ରକାର ସବୁ ମାନେ ଯୋଉ କଣ ଅ ପ୍ରତିଯୋଗିତା ହଉଥିଲା ଯେନ୍ତି ହଁ ସ୍ତ୍ରୀ ଲୋକ ମାନଙ୍କର ହୁଳହୁଳି ହେଲା ଶଙ୍ଖ ହେଲା ଆଉ ଛୁଆ ଛୋଟ ଛୁଆ ମାନଙ୍କର ବେଲୁନ୍ ଖେଳ ହେଲା ତାପରେ ବାଟି ଚାମଚ ହେଲା, ଦୌଡି ଡିଆଁ ହେଲା ଏସବୁ ଆଉ। ଯଏବି ଜିତିଥିଲା ତାଙ୍କୁ ପୁରସ୍କାର ଦିଆଯାଇଥିଲା, ପୁରସ୍କାର ଦିଆଯିବାରୁ ଛୁଆ ମାନଙ୍କ ଘରେ ସ୍ତ୍ରୀ ଲୋକ ମାନଙ୍କର ଆହୁରି ମନବଳ ଦୃଢ଼ ହୋଇଥିଲା ସିଏ ଆର ବର୍ଷ ରୁ ସେଥିରେ ଯୋଉ ଭାଗ ନେଇପାରିବେ।
ଆପଣ କେଉଥିରେ ଭାଗ ନେଇଥିଲେ ନା ନେଇନାହାନ୍ତି?
ନା-ନା ମୁଁ କୋଉଥିରେ ନେଇନି, ମୁଁ ଖାଲି ଦେଖିଦେଇକି ପଳେଇ ଆଇଲି।
ଓହୋ।
ଆପଣଙ୍କର ଚାରି ପାଖରେ ଅ ଇଏ ସଭୁଛି ଆବାଜ୍ ଆସୁଚି।
ହଁ ମୁଁ ବାହାରକୁ ଯାଉଛି ଏଥର କ୍ଲିୟର୍ ଶୁଭା ଗଲା?
ହଁ।
ଛୋଟ ଛୁଆ ଅଛନ୍ତି ନା ଘରେ, ତ ଛୋଟ ଛୁଆଙ୍କ ଭାଏସ୍ ଟା ଟିକେ ଶୁଭା ଯାଉଚି ଆଉ।
ଆଉ ଆପଣଙ୍କ, ହଁ ମୁଁ ବାହାରକୁ ଯାଉଚି ଟିକେ ରୁହନ୍ତୁ। ହଁ ଏଥରକ ଅୱାଜ୍ ଆସୁଚି।
ନା-ନା।
ଓହୋ। ଏବେ କୁହନ୍ତୁ ଆଉ ଆପଣଙ୍କର ମାନେ କେମ୍ତି କଣ ପାଗ ଫାଗ ଏଇନା ଚେଞ୍ଜ ହେଲା ନା ସେମ୍ତି ଅଛି? ନା ପ ଖରାମ୍ ସେମ୍ତି ଅଛି।
ନାଁ। ସେମ୍ତି ତ ଆସି ବର୍ଷା ଉଠେଇକିନା ଅଛି ନା ଏଇନା କଣ କହୁଛନ୍ତି ଚାରଦିନ୍ ବର୍ଷା ହବ, ତ ସେ ବର୍ଷା ପାଗଟା ଦେଇଛି।
ହଁ-ହଁ। ବର୍ଷା ଏଇନା ଏଠି ଅଛି ଆଉ, ତଥାପି ପାଞ୍ଚ ଛଅ ଦିନ ହେଲା ତ ବର୍ଷା ହଉଛି।
ହଁ ଏପଟେ ତ ବର୍ଷା କଣ ଏଇ କାଲି ଏତେ ବି ବର୍ଷା ହେଇନି ଖାଲି ଝିପ୍ କିଛି ବି ବର୍ଷା ହଉଚି ମାନେ ଯୋଉ ଇଏ ଭୁଇଁ ବି ତିନ୍ତୁଣି।
ଓହୋ ଇଆଡେ ବା ସେମ୍ତି ଚାରି ପାଞ୍ଚ ଦିନ ହେଲା ଏ ବହେ ଜୋରେ ବର୍ଷା ହଉଚି। ମାନେ ନନ୍ ଷ୍ଟପ ବର୍ଷା ତ ହଉଚି ଆଉ, ମାନେ ଯଦି ଖରା ହଉଚି ସେମ୍ତି ଫୁଣି ତା କିଛି ସମୟ ଗଲା ପରେ ଫୁଣି ବର୍ଷା ପକଉଚି। ବର୍ଷା ପୁରା ଏନି ଟାଇମ୍ ପୁରା ଲାଗିକି ରହୁଚି। ଛାଡ଼ିବାର ପୁରା ନେ ନି ଏପଟେ ପୁରା ନେଟୱାର୍କରୁୁ ଲାଇନ୍ ବି ପ୍ରୋବ୍ଲେମ୍ ରହୁଚି। ନେଟୱର୍କ ମାନେ ନେଟୱାର୍କ ବି ଆସୁନି ବହୁତୁ ପ୍ରୋବ୍ଲେମ୍ ହଉଚି।
ହଉ ଆପ୍ ଆପଣ କଣ କରୁଚନ୍ତି କରନ୍ତୁ ଆଉ।
ହଉ ଆଉ, ହଉ ରହୁଚି ଧନ୍ୟବାଦ୍।